ହ୍ୟାଲୋ।
ସାର୍ ନମସ୍କାର।
ଉଁ ନମସ୍କାର ମ୍ୟାଡ଼ ନମସ୍କାରକୁହନ୍ତୁ।
କଣ କରୁଚନ୍ତି।
ମ୍ୟାଡ଼ାମ ଛାତ ଉପରେ ଟିକେ କାମ ହୋଉଥିଲା ତ ମୁଁ ସେଇ ଟିକେ କାଲି ଛାତ ପଡ଼ିଲା ଟିକେ ବୁଲିକି ଦେଖୁଚି କଣ ଭଲ ମନ୍ଦ ଅସବିଧା ସୁବିଧା ଏଇସବୁ ଆଉ।
ହଁ ଆଉ ଆଜି ପାଗ ଠିକ୍ ଅଛି।
ହଁ ହଁ ପାଗ ଠିକ୍ ଅଛି କାଲି ଟିକେ ପାଗ ଭୁଲ ଦେଖୁଥିଲା ଆଜି ଠିକ୍ ଠାକ ଅଛି।
ହଁ ଛାତ ଆପଣଙ୍କର ପକେଇଦେଲେ ତାପରେ ଘର ମାନେ ଆପଣଙ୍କର ବାହାଘର ବୋଧେ ହବ। ପାର୍ ଘରେ।
ହଁ ହଁ ସେ ଘର ହବାର ଥିଲା ହେଇଗଲା ଦେଖାଯାଉ ବାହାଘର କଥା ଦେଖିବା ଆଉ।
ହଁ ହ ଆଉ କଣ କୁହନ୍ତୁ।
ଆଉ କଣ ଖାଇଲେ କଣ।
ଏଇ ସକାଳ ଜଳଖିଆ ରୁଟି ଘୁଗୁନି ଏଇଆ ସ ସକାଳେ ବନେଇଥିଲି ଖାଇଲି ଆଉ। ଆଉ ଆପଣ କଂ ଖାଇଲେ।
ମୁଁ ସେଇ ଖାଇଲି ରୁଟି ଭଜା ଖାଇଚି ଆଉ।
ଆଉ ଆମେ ଖାଦ୍ୟ ଟା ଯାହାବି ଖାଇଲେ ପାଣି ଟା ମେନ୍ ପିଇବା ଦର୍କାର୍। ପାଣି ଟା ଠିକ୍ରେ ନ ପିଇଲେ ଆମ ଖାଦ୍ୟ ଟା ହଜମ ହବ ନାହିଁ।
ହବନେଇ ହଁ।
ଆଉ ଏବେ ମାନେ କଣ ଅଫିସ ଫଫିସ୍ ଗଲେଣି।
ହଁ ଅଫିସ୍ ଆଜି ଟିକେ ପାଗ ଭଲ ନଥିଲା ତ।
ଆଜ୍ଞା ଯାଇନାହାନ୍ତି ଆଉ।
ଆଜ୍ଞା।
ଆଉ ଏବେ ଆପଣଙ୍କର ବାଡି ବଗିଚାରେ କିଛି ଫଳ ମିଳୁ ଛି ନା ମାନେ ଲଗେଇଥିବା ଫଳ ବର୍ଷା ଦିନିଆ କିଛି ବାହାରୁଛି।
ନା ଏବେ ସବୁ ଅମଳ ହେଇଯାଇଚି ଏବେ ଆଉ କିଛି ନାହିଁ।
ନାଇଁ ଆମର ବାଡି ବଗିଚାରେ ବର୍ଷା ଦିନିଆ ପିଜୁଳି ହେଲା।
ହଁ ହଁ ଋତୁକାଳ ଋତୁକାଳୀନ ଫଳ କହୁଚନ୍ତି ତ ହଁ। ହଁ ହଁ ହଁ ପିଜୁଳି ଫିଜୁଳି ବାହାରୁଚି ଆଉ।
ଆମେ ଯଉଟା ବାହାରୁ କିଣୁଚନ୍ତି ସେଟା ଆମେ ଘରେ କିଛି ଲଗେଇଦେଲେ ଆମେ କିଛି ପାଇଯିବା। ପନିପରିବା ହଉ କି ଫଳମୂଳ ହଉ।
ଆଉ ଯା ହଁ।
ଆଉ କଣ କୁହନ୍ତୁ ଆପଣ ଦେହ ପା ଭଲ ଅଛି?
ହଁ ହଁ
ଆଉ ଘର କାମ କଲେ, ବର୍ଷାରେ କିଛି ମାନେ ଅସୁବିଧା କରିନି ତ ବର୍ଷା?
ନା ନା କିଛି ଅସ
ହୁଁ ଏବେ ତ ଆମର ପା ପାଗ ମଝିରେ ବର୍ଷା ହଉଥିଲା ଏବେ ପାଗ ପୁରା ଆଜି ଆମର ଇଆଡେ ପାଗ ପୁରା ଭଲ ଅଛି।
ନା ସକାଳେ ପାଗ ଉଠିଲା ଏବେ ଭଲ କିନ୍ତୁ ଅଛି।
ହୁଁ ଏବେ ପାଗ କ୍ଲିଅର ଅଛି। ଆଉ ଲୋକମାନେ ବର୍ଷା ହେଲା ବେଳକୁ ଯୋଉମାନେ ବାହର କାମ କରୁଛନ୍ତି ସେମାନଙ୍କୁ ଟିକେ ଅସୁବିଧା ହଉଚି। କାହିଁକିନା ସେମାନେ ବାହାରେ କାମ କଲେ ସେମାନଙ୍କର ଘର ପରିବାର ଚଳୁଛନ୍ତି ନା।
ଆଜ୍ଞା ଆଜ୍ଞା ହଁ ହଁ
ମାନଙ୍କର ଯୋଉମାନଙ୍କର ଅନ୍ୟ କିଛି ଧନ୍ଦା ଥିବ ଭଲ ଯୋଉମାନେ ଗୋଟିଏ ଧନ୍ଦା ଉପରେ ନିର୍ଭର କରୁଛନ୍ତି। ସେମାନେ ବହୁତ ହଇରାଣ ହେବେ ଏଇ ବର୍ଷା ସିଜିନରେ।
ଆଜ୍ଞା।
ଆଉ ଘରେ କଣ ସବୁ କରନ୍ତି ଲୋକମାନେ ସବୁ ଆପଣଙ୍କର?
ହଁ ଘରେ ସମସ୍ତେ ଅଛନ୍ତି ବାପା ଦାଦା ଏସବୁ ଅଛନ୍ତି ଏମତି ଆଉ। ନିଜ ନିଜ କାମ ବିଜନେସ୍ ଗାଡ଼ି ଫାଡ଼ି ଏସବୁ ଆଉ। ଆଜ୍ଞା ଆଉ ଆପଣଙ୍କ ପୁଅ ଆଇଲେଣି ସ୍କୁଲରୁ?
ପୁଅ ସ୍କୁଲ ଯାଇଥିଲା ଆସିନି। ପୁଅ ସ୍କୁଲରୁ ଆସ ତାର ସ୍କୁଲ ଏଇ ଗୋଟେରେ ଛୁଟି ହେବ, ତା ବାପା ଗଲେଣି ଏବେ ପଳେଇ ଆସିବ ଆଉ।
ଆଜ୍ଞା ଆଜ୍ଞା।
ଆଉ ସେ ପିଲାଟି ବହୁତ ଘରେ ହଇରାଣ କରୁ ଚି ପାଟି କରୁଚି ମାନେ ଘରେ ରହିବ ମାନେ ସେ କୋଉଠି ମାନେ କଲର ଗାଡି ଆଣିକି ଘର ସାରା ଲଗେଇ ଦଉଚି କାନ୍ଥରେ। ଆଉ ଏଇ ସବୁ କାମ କରୁଚି, ବୋତଲରେ ପାଣି ପୁରେଇକି ପାଣି ଦଉଚି। ଯୋଉଟା କି ତା ପାଣି ମାନେ ଓଦା ହେଇକି ଦେହ ଖରାପ ହଉଚି।
ଏବେ ଛୁଆ ମ୍ୟାଡାମ ହେବେ ହାଇ ଫାଇ ଆମେ ଛୁଆ ବେଳେ କେତେ କଣ ଖେଳୁଛୁ। ହେଲେ ସେ ଛୁଆ ସବୁୁ କଁ ଖେଳ ସେଇ ଛୁଆ ଭଲ। ଆଉ ମୋବାଇଲ ଦେଖିବା ଛୁଆ ଭଲ ନୁହଁ।
ସେ ମୋବାଇଲ ବେଶୀ ଦେଖେନା, କେତେବେଳେ କେମତି ମୋବାଇଲ ଦେଖେ ବେଶୀ ମୋବାଇଲ ଦେଖୁନି।
ଭଲ ଭଲ ସେ ଅଭ୍ୟାସ ଭଲ। ସେ ଅଭ୍ୟାସ ସେ ସେଇ ନର୍ମାଲ ଖେଳ ଖେଳୁଛି ଯଦି ଭଲ। ଆଉ ତୁ ଏମିତି ଅସୁବିଧା ନା।
ଛୋଟ ପିଲା ସହିତ ବାହାରକୁ ଯାଏ ବେଳେ ବେଳେ ଖେଳିବା ପାଇଁ, ମୁଁ ବେଶୀ ତାକୁ ଏକା ଛାଡୁନି ବାହାରକୁ, ଘର ଭିତ ରେ ତାର କ୍ୟାରମ ବୋର୍ଡ ହେଲା ସବୁ ତାର ରଖିଛି ସବୁ ଖେଳନା ଛୋଟ ଛୋଟ ଖେଳନା ସେଇଥିରେ ସେ ଖେଳେ। ଆଉ ଟି ଭି ରେ ବି କାର୍ଟୁନ ନେଟୱାର୍କ ବି ମଝିରେ ମଝିରେ ଲଗେଇକି ସେ ଦେଖେ।
ଆଚ୍ଛା ଆଚ୍ଛା।
ଏଇ ସବୁ କାମ ଆଉ। ଛୋଟ ପିଲାଟେ ଯାହାବି ହେଲେ ସ୍କୁଲ ସେ ଯାଉଚି ଘରେ ନ ଆସିକି ଟିକେ ନ ଖେଳିଲେ ସବୁବେଳେ ପାଠ ପଢାରେ ମନ ଦେଲେ ବି ତାର ଟିକେ ମାନେ ମାଇଣ୍ଡଟା ଟିକେ ଟେନସନ୍ ଟାଇପର
ହଁ ହଁ ହଁ।
ଖେଳାଖେଳି କରୁଚି, ତୁ କାମ ଆଉ। ବର୍ଷା ଦିନେ ବାହାର ଖାଦ୍ୟ ମୁଁ ତାକୁ ଦଉନି। ତାର ଟିକେ ପେଟ କଣ ହୁଏ। ଇଆଡୁ ସଆଡୁ ଖାଦ୍ୟ ଖାଇଲେ।
ଆଜ୍ଞା।
ତାପରେ ବର୍ଷା ଦିନେ ମାଛି ଫାଛି ସବୁ ଖାଦ୍ୟରେ ବସୁ ଆମେ ସେ ବାହାର ଖାଦ୍ୟରେ ଯେତେ ଦୂରେରେ ରହିବା। ସେତେ ଭଲ।
ହଁ ହଁ ସେ ଭଲ।
ମୁଁ ଘରେ ତିଆରି କରିକି ସବୁ ଦିଏ ଖାଇବା ପାଇଁ। ତେଲ ଭାଜି ହେଲା କି ବରା ପକୁଡ଼ି ଜିନିଷ ହେଲା ମୁଁ ସବୁ ଘରେ ବନେଇବି।
ଆଜ୍ଞା ଆଜ୍ଞା ନା ଭଲ ଅଭ୍ୟାସ ଟା ଭଲ। ଛୋଟ ଛୁଆମାନଙ୍କୁ ଏବେଠାରୁ ତାଙ୍କୁ ଇଏ କରିଦେଲେ ବଡ ହେଲେ ବି ସେମିତି
ବଡ ହେଲେ ତା ଅଭ୍ୟାସ ରହିବ। ସଏ ବି ଭଲ ଖାଦ୍ୟ ଖାଇବ। ବାହାର ଖାଦ୍ୟ ପ୍ରତି ଏତେ ଆକର୍ଷିତ ହବନି। ଏସବୁ କଥା ଆଉ। ତମେ ଯେତେ ବାହାର ଖାଦ୍ୟରୁ ଦୂରରେ ରହିବ ସେତେ ଭଲ। ଆମର ହେଲା ଆମ ଗାଁ ରେ ଯୋଉ ବିକ୍ରି ଆସୁଛି। ମୁଢି ହେଲା। ଭଜା ମୁଢି଼। ମୁଢ଼ି ବି ଆମେ ସୋଲା ଫୋଲା ମଟର ଦେଇକି ତାକୁ ବି ଭଲସେ ବନେଇକି ବଷ ତା ପାଗର ସେଟା ଭଲ ଲାଗେ। ଖାଇବା ପାଇଁ।
ଆଜ୍ଞା। ହ
ଆଉ ମୁଢି ନଡ଼ିଆ ହେଲା ସିଏ ବି ଗୋଟେ ଭଲ ରେସିପି। ଏଇ ସବୁ ଜିନିଷ ଆଗରୁ ସବୁ ଲୋକମାନେ ଖାଇକି ଆକୁ ସୁସ୍ଥ ରହୁଥିଲେ। ଆଉ ଆଜିକାର ପିଲାମାନେ ଆକୁ ଖାଇବାକୁ ପସନ୍ଦ କି
ପ୍ରଶନ କରୁନାହାନ୍ତି ବି ଆଜ୍ଞା। ହଁ
ଆମର କାକୁଡ଼ି ହେଲା କାକୁଡି କୁ ଆମେ କାଟିକି ଘରେ ବନେଇ ପାରିବା। ବାହାରେ ଯୋଉ କାକୁଡି ଦଉଛନ୍ତି। ମାନେ ତାର ଚୋପା ଛଡେଇକି। ସେ ସବୁ ମାଛି ଫାଛି ସବୁ ବସୁଛନ୍ତି।
ହଁ ହଁ।
ମତେ ସେଟାକୁ ବି ତିଆରି କରିକି ଖାଇଲେ ବି ଆମ ଦେହକୁ ଭଲ।
ଆଉ ଗାଧଳ କଣ ପୁଣି ରୋଷେଇ ରୋଷେଇ ହେଲାନି।
ଗାଧଳ ବେଳେ ସାଧା ହବ ଜହ୍ନି ପୋଟଳ ଆଉ ଆମର ଭେଣ୍ଡି। ସେଇଆକୁ ତରକାରୀ ଫରକାରୀ କରିଦେଇ ସାରିଲିଣି। ପୁଅ ସ୍କୁଲ ଆସିବ ଟାଇମ ହେଇଗଲାଣି ତ।
ଆଜ୍ଞା।
ସେଇପାଇ ସବୁ କରିଦେଇକି ରେଡ଼ି କରିଦେଇଚି। ସେ ଆସିକି ଗାଧୋଇକି ଖାଇବୁ ଆଉ।
ହୁ ହୁ। ଆଉ ଦେହ ପା ଭଲ ଅଛି ସମସ୍ତଙ୍କର?
ହଁ ଦେହ ସମସ୍ତଙ୍କର ଭଲ। ଦେହ ପା ଭଲ ଖରାପ ଲାଗି ରହୁଛି ଆଉ।
ହଁ ହଁ।
ବୋଉ ଆମର ପିଜୁଳି ସକାଳେ ଗୋଟେ ଗଛରୁ ତୋଳିକି ଆଣିଥିଲେ। ସିଏ ଅଛି। ତାକୁ ଆମେ ଚାରିଟା ବେଳେ କାଟିକିତତା ସହ ଲୁଣ ଫୁଣ ଚାଲ ଆମର ଯୋଉ ଗୁଣ୍ଡ ଟିକେ ଦେଇକି ଲଙ୍କା ଗୁଣ୍ଡ ଦେଇକି ଖଇଲେ ଭଲ ଲାଗେ।
ଆଜ୍ଞା।
ରଖୁଛିୁ ସେଇଆକୁ ଖାଇବୁ ଆଉ। ଆଉ ଆଉ ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ? ହ୍ୟାଲୋ। ଆପଣଙ୍କୁ କଣ ଖାଇବାକୁ ଭଲ ଲାଗେ?
ଆମ୍ବ ପଣସ ସବୁ ପଣସ ଆମ ଏପଟେ କାଇଁ ଏଥର ହେଲାନି।
କୋଉ ଜିନିଷ? ପଣସ।
ଆଜ୍ଞା।
ପାଚିଲା ପଣସ ବେଶୀ ବର୍ଷା ଦିନେ ଖାଇବେନି। ଦେହ ଖରାପ ହବାର ବହୁତ ସମ୍ଭାବନା ଅଛି।
ଆଜ୍ଞା ହଁ ହଁ ହଁ ସେ ଅଳ୍ପ କେତେବେଳେ ଚାରି ଛଅ ଫୁଟ ପା ଦଶ ସଟୁ ଖାଇଲେ ହେଲା ଆଉ ମିଶ ନହିଁ।
କିଏ ପଣସ ଖାଇସାରିଲା ପରେ ତାର ମଞ୍ଜିଟାକୁ ଚୋବେଇ ଖାଇଦେଲେ ଆମର ପେଟ ବେଶୀ ଖରାପ ହୁଏନି।
ମଞ୍ଜି କୁହନ୍ତି ଖାଇ ହବ କଣ?
ମନ୍ଦିରା କଥା ଲାଗେ ବହୁତ କିନ୍ତୁ ଆଗ ଯୁଗରେ ଲୋକମାନେ ପଣସ ମଞ୍ଜିିକି ଚୋବେଇକି ଖାଉଥିଲେ। ଯଉରା କି ତାଙ୍କ ପେଟ ଫେଟ ଖରାପ ହୁଏନ୍।
ଆଜ୍ଞା।
ଆଉ ପଣସ ଏବେ ସିଜିନରେ ବହୁତ ଗଛରେ ପାଚିଲା ମୁଁ କୌଣସି ବାହାରେ କୌଣସି ବି ଲୋକ ଘରେ ରଖିକି ପଚେଇକି ବି ଖାଆନ୍ତି।
ଆଜ୍ଞା। ହଁ ସେଇ ତ ଏଇଭ ସବୁ ବି ପ୍ରାୟ ବାହାରୁଛି ଏବେ ବି ସରିବା ସରିବା ହେଲାଣି ଆସି ସବୁ ରଜ ପରେ ପରେ ସେ ସବୁ ପାଚେ ପାଚିକି ହରେ ସରେ ହେଲାଣି ପାଏ।
ପଣ ତ- ଏବ୍ ମାର୍କେଟରେ ବି ବିକ୍ରି ହଉଥିବ ଆମର ଓଷା ପରେ ପରେ ସବୁ ରଜ ଟାଇମ ରେ କଣସ ଅଧିକା ଆସେ। ଆମ୍ବ ଦିଇଟାଟରେ ଅଧିକା ବିକ୍ରି ହଉଥିବ ବାଡି ବଗିଚାରେ ଲୋକ ଲୋକଙ୍କର ଯେ- ଯେତିକି ଆମ୍ବ ହେଇଛି ସେମାନେ ସେତିକି ଖାଇ ପାରୁନାହାନ୍ତି।
ହ ହ।
ଆଉ ଆପଣଙ୍କ ବାଡ଼ିରେ ଆମ୍ବ ଫାମ୍ବ ଗଛ ଅଛି ନା? ଆମ୍ବ ହେଇଥିଲା?
ହଁ ହଁ।
ହଁ।
ଆମ୍ବ ହେଇଥିଲା ଭା-ପ୍ରବଳ ଆମ୍ବ ହେଇଥିଲା ଏଥର। ସମସ୍ତ ଆମର ହେଇଥିଲା
ଆଉ ଭଲ ସବୁ ଘରେ ସମ
ପୁଅ ହେଇଥିଲା ନା ନାଇଁ?
ହଁ ଇଆଡେ ଗଛ ଆମ୍ବ ହେଇଥିଲା ଆମ୍ବ ବି ତ କିଣା ହଉଛି ମାର୍କେଟ ରୁ।
ଆଜ୍ଞା।
ଏଇ ଛୋଟ ପୁଅଟି ଆମ୍ବ ଖାଇବାକୁ ଭଲ ପାଏ।
ଆଜ୍ଞା।
ଆଜ୍ଞା ଯାହା ହଉ ଆପଣଙ୍କ ସହିତ କଥା ହେଇ ବହୁତ ଭଲ ଲାଗିଲା। ରଖୁଛି ନମସ୍କାର।
ଠିକ ଅଛି ରହିଲି ଆଜ୍ଞା ନମସ୍କାର।